ହେଲୋ, ନା ବା କଣ କହିବି? ଏଇଠି ବସିଚି ଆଉ, ତମକୁ ଟିକେ କଲ କରିବି ପବନ ହଉଛି, ହଁ ମୋର ତ ଆଡେ ଖାଲି ପବନ ହଉଛି ଆଉ।
ହୁଁ, ଆଉ?
ଆଉ କଣ୍
ହ ଯେ, କଣ ହାଇ ମାରି କହୁଚ?
ନିଦ ମାଇଲାଣି ତ।
ମୁଁ ତ ନିଦ ଭାଙ୍ଗିଲାନି କଣ କରିବା? କହୁନ?
ହଁ ତମର କଣ କିଛି କଥା ନାଇଁ, କଣ ଗୋଟେ କହୁନ ମୁଁ ଶୁଣେ ତମ କଥା
ଆମର କୋଉ କଥା ଆମ ଘରେ ଫାର୍ମ ଗୋଟେ ଅଛି। ବଡ ଫାର୍ମଟେ ହ୍ୟାଲୋ, ହ୍ୟାଲୋ ଉଁ କହିଲି ଆମ ଘରେ ଗୋଟେ ବଡ଼ ଫାର୍ମ ଅଛି ହେଲା। କୋଉ ଫାର୍ମ କହିଲ ନଡିଆ ଫାର୍ମ। ସେ ନଡିଆ ଫାର୍ମ ରେ ମାନେ ସଦାହଳ ପାଇଁ ଖାଲି ନଡିଆ ମାନେ ଆ ଯିଏ ଯେତେବେଳେ ଆସିବ ନଡିଆ ସମସ୍ତଙ୍କ ରଖାହେଇଚି। ଶହେ ଟଙ୍କାର ଗୋଟା ନଡିଆ ହଉଛି କାଢେଇ ଯାନିଚନା
ତମର ହାଏ ତମେ ପୁରା କୋଟିପତିଆ ଟଙ୍କାଟାରେ ନଡିଆ ଦେଇଦେଇଛ।
ହଁ ତମ ଗାଁରେ ଏମିତି କେବେ ନଡିଆ ବିକ୍ରି ହଉଛି?
ନା ନା ଆମର ବିକ୍ରି ହଉନି। ମୁଁ ଯିବି ନହେଲେ, ନଡିଆ ଟେ ତମ ଘରୁ ନେଇକି ଆସିବି। ତମେ ଭଲ ବିଜିନେସ କରିବ।
ଏ ନଡ଼ିଆ କହିଲା।
ଉଁ
କେମିତିଆ ନଡ଼ିଆ କହିଲ?
କେମିତିଆ?
ଏଇ ଦେଖିନ ଯୋଉ ଛୋଟ ନଡ଼ିଆ ଯୋଉ ଗୋଟମା ଗୁଡାକ
ତମ ଘରେ ଲୋକ ନଉଛନ୍ତି ନା ତମକୁ ଟେକା ମାରୁଛନ୍ତି?
କାହିଁକି ମାରିବେ ନଉଛନ୍ତି ବୋଲି ତ କହୁଛି। ମିଛରେ କାହିଁକି କହିବି? ସେଇଥିରେ ବେପାର ହେଇଯାଉଛି ବୋଲି ତ ଆମେ ସେ ହଉ ଆମେ ଛିଣ୍ଡେଇ ଦଉଛୁ ତାକୁ।
ଓହୋ, ଭଲ ଆମ ଜଗନ୍ନାଥଙ୍କୁ ଜର ହେଇଛି କିଆଁ?
ଜଗନ୍ନାଥ
ହଁ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମାରେ ଏତେ ଗାଧାନ୍ତି ଏ ତାଙ୍କୁ ତାପରେ, ତ ପନ୍ଦର ଦିନ ଜର ହେଇଯାଏ।
ଓ ହୋ।
ତାପରେ, ଯେତେବେଳେ ପନ୍ଦର ଦିନ ଜର ଛାଡେ ସେ ତାପରେ କଣ କରନ୍ତି, ତାଙ୍କ ମାଉସୀ ଘରକୁ ବୁଲିବାକୁ ଆସନ୍ତି। ମାଉସୀ ଘର ବୁଲିବାକୁ ଗଲେ। ତାପରେ ତାଙ୍କ ଘରକୁ ଗଲେ ସେ କଣ କରନ୍ତି ଜାଣିଛ? ଜାଣିଛ ସେ ଶୋଇ ପଡନ୍ତି ଆଉ ଉଠନ୍ତିନି ମାସ ଯାଏ।
ହଁ ଏମିତିଆ କଥା ତାହେଲେ।
ସେ।
ହ ମୁଁ ଗୋଟେ ଉମ ଗୋଟେ ଉମ ଗୋଟେ ପଢ଼ିବି ତମେ ମୋତେ କହିପାରିବ।
ହୁଁ କହୁନ।
ମୁଁ କହୁଛି ଆମର ଗୋଟେ ପ୍ୟାସେଜ ଗୋଟେ ପଢୁଛି।
ହୁଁ।
ହଁ ଶୁଣିବ ମନ ଦେଇ ଶୁଣ
ହୁଁ ହୁଁ।
ଚତୁର୍ଦ୍ଦଶ ଶତାବ୍ଦୀରେ ଶକ୍ତି ଉପାସନାର ଅଧିକ ପ୍ରଚାର କରାଇ ଆଦିକବି ସାରଳା ଦାସ ସ୍ମରଣୀୟ ହୋଇଛ ନ୍ତି ତାଙ୍କ ଦ୍ୱାରା ରଚିତ ମହାଭାରତରେ ଶକ୍ତି ପୂଜାର। ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ଜଣେ ନିର୍ଦ୍ଦିଷ୍ଟ। ଧର୍ମାଲମ୍ବୀ ହୋଇ ସୁଦ୍ଧା। ଅନ୍ୟାନ୍ୟ ଦେବାଦେବୀଙ୍କୁ ଅର୍ଚ୍ଚନା କରିପାରେ ଏହି ମାଟିର ମ କବି ସାରଳାଦାସ ପ୍ରମାଣ କରିଥିଲେ। ତାଙ୍କ ଲେଖନୀରେ କେବଳ ଦେବୀଙ୍କର ମହିମା ବର୍ଣ୍ଣିତ ହୋଇନାହିଁ ତା ସହିତ। ପଞ୍ଚ ଦେବୀଙ୍କୁ ମଧ୍ୟ ଆରାଧନା କରାଯାଇଛି ସଂସ୍କୃତ ମହାଭାରତର ସ କଥାବସ୍ତୁକୁ ସେ ଗ୍ରହଣ କରି ଏ ମା ଟିର ପାଣି ପବନ ଓ ଜଳବାୟୁ ସହିତ ଚରିତ୍ରମାନଙ୍କୁ ଯେପରି। ସଂଶକ୍ଳିଷ୍ଟ କରିପାରିଛନ୍ତି ତାଙ୍କ ମ ତାହା। ତାଙ୍କର ବୈଶିଷ୍ଟ୍ୟ ଗାଉଁଲି ମଣିଷ ଭାବରେ ନାୟକ ନାୟିକା ମାନଙ୍କୁ ସେ ଚ ଚିତ୍ରଣ କରିଛନ୍ତି କୁମ୍ଭାର ଶାଳରୁ। ଧୂଆଁ ପାଉଁଶ ଉପରେ ଦୌପଦୀଙ୍କୁ ଶୁଣାଇଛନ୍ତି ଶାନ୍ତନୁଙ୍କ। ନିକଟରେ। ଗଳା ଗଙ୍ଗାଙ୍କୁ ଜଣେ ଗାଉଁଲି କଳି ହୁଡି ସ୍ତ୍ରୀ ଭାବରେ ଚରିତ୍ର କରିବା ସଙ୍ଗେ ସଙ୍ଗେ ଗାନ୍ଧାରୀ ଓ କୁନ୍ତି। ପ୍ରମୁଖଙ୍କୁ ମ ଧ ସ୍ନେହ ଶ୍ରଦ୍ଧାର ପ୍ରତୀକ ମା ରୂପରେ ଚିତ୍ରଣ କରିଛନ୍ତି। କଣ ବୁଝିଲ କହିଲ?
ମୁଁ ଜାଣି ପାରୁନି। ମତେ ଟିକେ ବୁଝେଇଦିଅ କହି ହବ ଏଟା ମତେ ଟିକେ ବୁଝେଇଦିଅ।
ଅ ଆମ ଓଡିଆ ମହାଭାରତର ସ୍ରଷ୍ଟା କିଏ କହିଲ?
ସାରଳା ଦାସ।
ଅଁ ଆଦିକବି ସାରଳା ଦାସ।
ତାପରେ ହଁ ହଁ ଶୁଣୁଛି ତମ କଥା କୁ ତା ଆରେ ନାଇଁ ନାଇଁ ତମର ମତେ ଷ୍ଟୋରି ଶୁଣିବାକୁ ଭଲ ଲାଗେ ମୁଁ ସେ ପୁରା ଶୁଣୁଛି ଧ୍ୟାନ ସେ।
ଏ ଷ୍ଟୋରି ନୁହ ଗୋଟେ ପାସେଜ ବା। ଆଉ ଗୋଟେ ପ୍ୟାସେଜ ଦେଖୁଛି। ଆଉ ଗୋଟେ ପେସେଜ ପଢିବି।
କହୁନ କ ଗୋଟେ ପ୍ୟାସେଜ ନାଇ ମତେ ଏଇ ପ୍ୟାସେଜ ଟା ଗୋଟେ ବୁଝାଅ ଆଗ ମୁଁ ଶୁଣ
ଆ ବୁଝେଇବିନି ମୁଁ ପଢିବି ତମେ ବୁଝିବନି ଯଦି ମୋ ଦୋଷ କଣ।
ହୁଁ ହୁଁ କହିଲ ଗୋଟେ ମୁଁ ଗୋଟେ ତମକୁ ଇଏ କହୁଛି ତମେ ମତେ କହିବ ଆଁ ମାନେ ଜଣେ ଲୋକ ଶିକ୍ଷିତ ହେଇକି। ଗରିବ ହବା ଭଲ ନା ମାନେ ଅଶିକ୍ଷିତ ତ ହେଇ ଗରିବ ହବା ଭଲ।
ଦେଖ ଶିକ୍ଷିତ ହେଇକି ନାହି ଯଦି ଗରିବ ହବ। ସେ ସବୁଠାରୁ ବେକାର କାଇଁ ତମେ ଯଦି ଶିଖିକି ଣା ଯ ଗରିବ ସେ ଟୋଟାଲି କହିଚ ନା ଅସିକିଥା ହଇତ ଗରିବ ଆଜିକାଲି ସମସ୍ତେ ହେଇଯାଉଛନ୍ତି।
ଦାୟିତ୍ୱ।
କି ନାହିଁ କରିକି ରହିଲା ଆଉ କଣ ଫକ ରହିଲା।
ସେଇ କଥା।
ନାଇଁ ତମେ ସିଏ ହେବାକୁ ଚାହୁଁଛ କି?
ନା ନା ଏଇଟା ଗୋଟେ କୋଟେ ମତେ ମତେ ଭଲ ଲାଗେ ମତେ। ଗୋଟେ ଜିନିଷ ମୁଁ ଲେଖିଥିଲି ଆାରି ବିଷୟରେ ହେଲା ତ ମୁଁ ତମକୁ ପଚାରିଲି ଯେ ଆାର ବିଷୟରେ ମୁଁ ଲେଖିଥିଲି। ଥରେ ଗୋଟେ ପେ। ଶୁଭାଯାମ।
ଲେଖିଥିଲ।
ଆରେ ୟାର ଏ ବିଷୟରେ ଏଇ ବିଷୟରେ ଲେଖିଥିଲି ଡାର ନୁହଁ ଲେଖିଥିଲି।
ହଁ ମତେ ସବୁ ଡାର ବିଷୟରେ ଲେଖିଥିଲ।
ଏନ ଆଠ।
ଆଉ ମୁଁ ଆଉ ଗୋଟେ। ପଡ଼ୁଛି କହିଲା ମୋତେ।
କଣ?
କହୁଛେ ବିଦ୍ୟାଳୟ ବିଦ୍ୟା ଆରାଧନାର ପ୍ରକୃଷ୍ଟ ସ୍ଥଳ ଏ। ଏଠାରେ ବିଦ୍ୟା ଆହରଣ କରାଯାଏ। ମୋର ଚାଲୁଛି। ମୋର ଚାଲିଚି ପାଞ୍ଚ ମିନିଟ ତେପନ ସେକେଣ୍ଡ ଚଉବନ ସେକେଣ୍ଡ ଅଛିିବା। ତୋରି ପ୍ରୋବ୍ଲେମ ମୋର କିଛି ନାହିଁ ମୋର ଚାଲିଚି। କାହିଁକି ରଇତା ସେ ହଉଚି ତ ହଉତାଉ କଣ ହେଇ ଗଲା ହେଠୁ? ଗପିବି? ବିଦ୍ୟାଳୟ ବିଦ୍ୟା।